ହାଲୋ, ହାଲୋ ଦିଦି, ଜୟ ଜଗନ୍ନାଥ। ଦିଦି ଏବେ କଣ କରୁଛ?
ଏଇ ବସିଛି ଆଉ
ଆଛା, ଦିଦି ଆପଣଙ୍କ ଆଡେ କଣ ବର୍ଷା ପାଗ କେମିତି
ହଁ ଭଲ, ଏବେ ଟିକେ ପାଗଟା ଭଲ ଅଛି ଆଉ
ଆଛା
ହଁ ହଁ ସେମିତି ଆଉ, ଥଣ୍ଡା ବେଶି ଟିକେ ଟିକେ ଲାଗୁଛି ଥଣ୍ଡା ଆଉ
ଆଛା, ଆମଆଡେ ବି ତ ବର୍ଷା ହଉଥିଲା ଦିନ ଯାକ ଯେ ବହୁତ ଥଣ୍ଡା ଲାଗୁଛି। ତାପରେ, ତାପରେ ବର୍ଷା ଦିନ ଯେହେତୁ ବେଙ୍ଗ ଗୁୁରା ବି ଖାଲି ବୋଉଛନ୍ତି ଚେଁ ଚେଁ ଚେଁ ଚେଁ ସାଉଣ୍ଡ ଖାଲି ହଉଛି ଆଉ
ହଁ ଅଁ ହଁ ବେଙ୍ଗ ବି ଭବଉଛନ୍ତି ଆଉ ତମେ କଣ ଖାଇଥିଲ
ଉଁ, ଖାଇଥିଲି ଆଜି ବର୍ଷା ପାଗ ଯୋଗୁ ଆମର ଟିକେ ଛଣାଛଣି ହେଇଛି।
ହଁ ଆଛା, କଣ ଛଣା ହେଇଥିଲା ବରା ପକୁଡି
ପକେଡି ହେଇଥିଲା ଆଉ ପାମ୍ପଡ ଛଣା ହେଇଥିଲା।
ଆଛା।
ସେଆ ଖାଇଛୁ ଆଉ
ବଢ଼ିଆ ଆଉ, ବର୍ଷା ପାଗକୁ ଏଇ ଛଣା ଛଣି ବଢ଼ିଆ କମ୍ବିନେସନ୍।
ହଁ ଅ
ଆଉ ଦେହ କେମିତି ଅଛି?
ହଁ ଦିଦି ଭଲ ଅଛି ଆ ମୁଁ ତ ଯାଉଛି କଲେଜ ଯାଉଛି ଯେହେତୁ ବର୍ଷା ଆଜି ହଉଥିଲା ଟିକେ ଓଦା ହେଇଯାଇଛି ମତେ ଟିକେ ଥଣ୍ଡା ଥଣ୍ଡା ଲାଗୁଛି ଆଉ
ଆଛା ମେଡିସିନ ଯଦି ଥଣ୍ଡା ଫଣ୍ଡା ଧରିବ, ମେଡିସିନ ଟିକେ ଖାଇଦବ। ଭଲ ହେଇଯିବ, ନହେଲେ ଜର ହେଇଯିବ।
ହ ହଁ ପାଗଟା ବଦଳୁଛି ତ, ଋତୁଟା ବଦଳୁଛି, ତ ସେଇଆ ଆଉ।
ହୁଁ ହୁଁ। ଆଉ ଦିନରେ କଣ ଖାଇଥିଲ?
ଦିନରେ ଆଜି ପୋଇ ତରକାରୀ, ଭାତ, ଡାଲି ଶାଗ ଭଜା ହେଇଥିଲା ଆଉ।
ବଢିଆ ଆଉ। ଆଉ ତମକୁ ଖାଇବାକୁ କଣ ଭଲ ଲାଗେ?
ମତେ ଖାଇବାକୁ ଆରିସା ପିଠା ଭଲ ଲାଗେ, ଆଉ ଯଦି ଆପଣ ଦେଖିବେ ନିରାମିଷରେ, ନିରାମିଷରେ ମତେ ତେ ଚିଙ୍ଗୁଡି ଖାଇବାକୁ ଭଲ ଲାଗେ, ତାପରେ
ଆଉ ସେଟା ଆମିଷ।
ନା ଆମିଷ ନୁହଁ।
ଚିଙ୍ଗୁଡି, ଚିଙ୍ଗୁଡିଟା ଆମିଷ ନୁହେଁ?
ନନଭେଜ୍ ନା?
ହୁଁ ଆମିଷ ବା। ନିରାମିଷ ନିରାମିଷ ହଉଛି ସାଧା।
ଆଉ ଆଚ୍ଛା। ମୁଁ ସେ ଦିଟାରେ ସଦାବେଳେ କନଫ୍ୟୁଜ୍ ରୁହେ ତ କୋଉଟା କୁ କଣ କୁହନ୍ତି, ସେଇଟା। ସେ ସେଇଟାରେ ଭୁଲ ହେଇଯାଉଛି ଆଉ। ହଉ ଦିଦି ଆ ମତେ ଚିଙ୍ଗୁଡି ଖାଇବାକୁ ଭଲ ଲାଗେ, ଆଉ ମୁଁ ଟିକେ ମଟନ୍ ଖାଇବାକୁ ଭଲ ପାଏ ଆଉ।
ଯାହଉ ଭଲ। ଆଉ ଚିକେନ ଖାଅନା ଏତେ?
ଖାଏ ଯେ, ମୋର ଟିକେ ସ୍କିନ୍ ଆଲର୍ଜି ଅଛି ଆଉ ଚର୍ମ ରୋଗ ଟିକେ ଏବେ ମୁଁ ଯଦି ଖାଇବି, ତାହେଲେ ମାନେ ଫଳିଯାଏ ସିଏ। ତ ମୁଁ ସେଥିପାଇଁ ଖାଏନି ଅଧିକ ଟା ଟା। ସେ ଅଣ୍ଡା ବି ଖାଇଲେ ସେଇଆ ହୁଏ। ତ ତ ସେଥିପାଇଁ ମୁଁ ଯେତେବେଳେ ପ୍ରାୟ ଖାଏ, ଚିଙ୍ଗୁଡି କି ଚିଙ୍ଗୁଡି ଖାଏ, ମାଛ ବି ଖାଏନି। ମାଛ ବି ଖାଇଲେ ମୋର ସେଇ, ମାନେ ଚର୍ମ ଇଏ ହୁଏ।
ଚୁଙ୍ଗୁଡିଟା ବି ଖାଇବନି। ଚୁଙ୍ଗୁଡିଟା ବି ବେଶୀ ମାନେ ଲୁଣି ଜାତି ତୀୟ
ଖାଦ୍-ଖାଦ୍ୟଟା ତ, ଏମିତି ତ ଆମ ଏରିଆ ତାପରେ ମାନେ ସଦାବେଳେ ମିଳିଲାନି ଚିଙ୍ଗୁଡି, କିନ୍ତୁ ବେଳେ ବେଳେ ମିଳେ ନା। ତ ସେଇଟା ହେମିତି ଖାଇଲେ ମୋର କେବେ କାଇଁ କିଛି ହେଇନି। ଆଉ ଯଦି ହେମତି କିଛି ହେଲା, ଆଉ ତାହେଲେ ଛାଡିଦେବେ ଆଉ।
ନା କିନ୍ତୁ ସେଇଟା ଟିକେ, ସେଇଟା କିନ୍ତୁ ଟିକେ ଦେହଟା ଖରାପ କରିବ। ସେଇଟା ଟିକେ ଖାଇବନି ନହେଲେ ଆଉ ଆଉ ସବୁ ଠିକ ଅଛି। ମାଛଟା ଏମତି ଲୁଣି ମାଛ ଖାଇ ବନି କିନ୍ତୁ ବଡ ବଡ ମାଛ, ରୋହି ମାଛ ହଉ ନହେଲେ
ନାଇଁ ଦିଦି, ସେ-ସେ-ସେ ମାଛ ଚୁନା ମାଛ ମାଛ ତ ମୁଁ ଖାଏନି ତ, କିନ୍ତୁ ହେତେ ଟିକେ ଟିକେ ଖାଇଲେ ହେମିତି କିଛି ହୁଏନି କିନ୍ତୁ ବଡ ମାଛ ଯୋଉ, ତାକୁ ଯଦି ଖାଏ ତାହେଲେ ମାନେ ମୋର ଟିକେ ରହୁଛି ଚର୍ମରୋଗ ଟିକେ ରହୁଛି, ମୋର କଣ ହୁଏ ନା ସିଏ ଖାଇବି ଯଦି ମୋର ଫୁଲିଯାଏ। ସିଏ ଯେମତି ମଶା କାମୁଡ଼ିଲେ ଯେମତି ହେଇଯାଏନି, ସେମିତି ସେଇଯାଏ। ତ ସେଥିପାଇଁ ମୁଁ ଖାଏନି।
ହଉ ଠିକ ଅଛି, ନ ଖାଇଲେ ବି ଚଳିବ। ଅ ନିରାମିଷରେ ବି ବହୁତ ଭଲ ଭଲ ଜିନିଷ ଅଛି। ଛେନା ସୋୟାବିନ୍, ନହେଲେ ଆମର ସେଟା କଣ ତ ଆଉ କଣ ଅଛି ଭେଜରେ ଅ ହଁ ଡାଲି ଅଛି।
ସୋୟାବଡି ଆଉ ସେ ଯାହାବି ଖାଇପାରିବ ଆଉ ସବୁ ତ ଅ
ହୁଁ ରାଜମା ସେଟା ବଢିଆ ବଢିଆ ଜିନିଷ ବହୁତ ଭଲ ଭଲ ଜିନିଷ ଅଛି ଆରାମସେ ଖାଇକି ତମେ ପୃଷ୍ଟି ସାରା ସେଇଠୁ ନେଇପାରିବ। କିଛି ଅସୁବିଧା ହବନି। କ୍ଷୀର ଜାତୀୟ ଜିନିଷ ସବୁ ଖାଆନ୍ତି ନା? ହଁ ମତେ ହଁ ମତେ ମୁଁ ତ ସେମିତି ମୁଁ ଖାଇବାରେ ଏତେ ବାଛ ବିଚାର କିଛି କରେ ନା ମୁଁ ଖାଏ କିନ୍ତୁ ସେମିତି ଦେଖିବାକୁ ଗଲେ ପ୍ରିୟ କହିବାକୁ ଗଲେ ସବୁଠାରୁ ପ୍ରିୟ ହୋଉ ତୁମର ପଖାଳ।
ଦୁନିଆରେ ସବୁଠାରୁ ମୋର ପ୍ରିୟ ହଉଛି ପଖାଳ। ପିଠା, ପିଠି ମତେ ବହୁତ ବଢି଼ଆ ଲାଗେ ସବୁ ପିଠା ସବୁ ପିଠା ମତେ ଭଲ ଲାଗେ ହୁଁ। ଆଉ ସେମିତି ମାନେ ପୁରା ପର୍ବପର୍ବାଣୀ ଆଁ ଭିତରୁ ମତେ ମତେ ଅ ଆମର ପୌରାଷ୍ଟମୀର ସେ କମ୍ ହଳଦୀ ପତ୍ର ପିଠା ଆଉ ହଁ ଏଣ୍ଡୂରୀ ପିଠା ରଜର ପୋଡ଼ ପିଠା।
ହଁ ସେ ତ ଭଲ ଲାଗେ ଆଉ।
ହୁଁ ଆଉ ଗୋଟେ ଆମର ଦୀପାବଳିରେ କରନ୍ତି ଗେଟେଇ ସେଟା ବି ବହୁତ ବଢି଼ଆ ଲାଗେ। ଦୀପାବଳିରେ ତମ ଆଡ଼େ କଣ ହୁଏ?
ଆମର ଦୀପାବଳିରେ ହଁ ପିଠା ପିଠି ହୁଏ ଆମର ସେଇଦିନ କୁହନ୍ତି କଣ ସେଟା ଅ ଅମାବାସ୍ୟା ତ ପଡ଼େ ଯୋଉ ଆମର ସେଦିନ ହଁ ହଁ ସିଏ ତ ଯାହା ବଡ଼ ବଡ଼ଆଙ୍କୁ ଡ଼କା ହୁଏ। ଆମର ସେଦିନ ପଡ଼େ ପୂର୍ବ ପୁରୁଷଙ୍କ ପାଇଁ ଇଏ ପିଣ୍ଡ ବି ପଡ଼େ।
ହଁ, ହଁ, ହଁ ସେଇଦିନ ପଡ଼େ ମାନେ ଦୀପାବଳି ଦିନ ପଡ଼େ।
ହଁ ସେଇଦିନ ହିଁ କରନ୍ତି ଆମର। ଆଉ ସେଇଦିନ ଯୋଉ କରା ହୁଏ ସକାଳୁ ସେ ସବୁ ହେଇଥିବ ସେ କାନିକା, ଫାନିକା ହୁଏ ମାନେ ଭୋଗ ଲାଗିବା ପାଇଁ କାନିକା ହୁଏ ଆଉ ତରକାରୀ ଖିରି ଆଉ ଯାହା, ଯାହା ହେଇଥିବ ସେତେବେଳେ ସକାଳୁ ହେଇଥିବ ତାପରେ ସନ୍ଧ୍ୟା ବେଳକୁ ଚକୁଳି ବରା ଆଉ ସେ ଯୋଉ କାକେ କାକେରା ଛେନା, କାକେରା ହଉ କି ନହେଲେ ନଡିଆ, ନଡିଆ ପୁର ଦେଇକି କାକେରା, ଇଟିଲି୍, ଇଟିଲି୍ ହେଇଥିବ ପକୋଡି଼, ଫକୋଡି଼ ଏମିତି ହେଇଥିବ। କିନ୍ତୁ ରାତିରେ ଗୋଟେ ଭୋଗଟେ ହୁଏ। ସେଟା କେମିତି ହୁଏ କହିବ ଦିଦି ଆଉ ମ ଯୋଉ ପଡେ଼ ଆଖୁ ପଡ଼େ। ଆଖୁ କୁ ଛୋଟ ଛୋଟ ପିସ୍ କରିକି ସେଥିରେ ଛେନା ଆଉ କଦଳୀ ଚିନି ଗୁ ସରି ଚିନି ନୁହଁ ଗୁଡ଼ ଦିଅନ୍ତି ଗୁଡ଼, ଫୁଡ ଦେଇକି ଏମିତି କିଛି ଗୋଟେ ମିସା ଆହୁରି କଣ କଣ ମିଶେଇକି ଏ ମୋ ବଡ଼ ବୋଉ ଯିଏ ସିଏ କରନ୍ତି। କାରଣ ସିଏ ବଡ଼। ବୋହୂ ନା ତ ସିଏ ପୂଜାପୂଜି କରନ୍ତି। ତ ସିଏ କରନ୍ତି ଆମର ସିଏ ସବୁ ସଜାଡି଼କି ତାକୁ କରନ୍ତି, ସେଇଟା ବହୁତ ଭଲ ଲାଗେ ମତେ ଖାଇବାକୁ ଆପଣଙ୍କ ଆଡେ ଦିଦି ଏମତି କି
ନାଇଁ, ନାଇଁ ଆମ ଆଡ଼େ ସେ ଗେଟେଇ ଛଣା ହୁଏ ଗେଟେଇ ଆମର ଯାଉ ହେଇଥିବ ସେ ସମସ୍ତଙ୍କ ଘରୁ ମାନେ ଯାହା ଭୋଗ ଭୋଗରେ ଫଳ କିମ୍ବା କଦଳୀ, ଫଦଳି, ନଡିଆ ଯାହା ଆସିବା କଥା ଆସିଥିବ ସେଇ ଗେଟେଇରୁ ହିଁ ଆସିଥିବ ସେଇ ଗେଟେଇରୁ ସମସ୍ତଙ୍କ ସମସ୍ତଙ୍କ ପ୍ଲେଟ ର ଆଣିକି ଗୋଟେ ଜାଗାରେ ରଖାହବ ତା ସହିତ ଫଳ ଫଳ ଯାହା ହେଇଥିବ ସବୁ ଆଣିକି ରଖାହବ ରଖେଇକି ଭୋଗ ଛଡା ହବ ଭୋଗ ଛଡା ହେଇ ସାରିଲା ପରେ ତାପରେ ପଇଁଆ ଡ଼ାକି ପଇଁଆ ଡ଼ାକି ସାରିଲା ପରେ ସେଇ ଭୋଗକୁ ସମସ୍ତଙ୍କୁ ଦିଆହବ ସମସ୍ତେ ଖାଇବେ ଖାଇସାରିକି ନିଜ ନିଜ ଘ୍ ଘରେ ଯାଇକି ଖାଆନ୍ତି। ତାପରେ ଆମେ ମୋର ଖାଇସାରିକି ପୁଣି ବାଣ ଫୁଟାଉ ଏମିତି ଆଉ।
ନାଇଁ ଦିଦି ଆମର କଣ ହୁଏ କହିବ ଦିନରେ ସେ ଯୋଉ ଭୋଗ ଲାଗିବ। ଆମର ଅଛି କୁହନ୍ତି ଯୋଉଠି ଖଳା ବାରି କୁହନ୍ତି, କୋଉଟା କହିବେ ଯୋଉଠି ଇଏ ମାନେ ଧାନ ଚାଷ ଫାସ ହେଲେ ଆଣିକି ଯୋଉ ବାରିରେ ଶୁଅନ୍ତି ସେଇଟା ଆମର ପୁରା ବାରି ଲିପା ହେଇଥିବ। ସେଠି ପଡିଥିବ ଝୋଟି ହେଇକ ପଡିଥିବ ସେଠି ବି ପୂଜା ହବ। ସେ କୁହନ୍ତି କଣ ସେଠି ଯଦି ଆପଣ ନଦେବେ ତାହେଲେ ଆପଣଙ୍କୁ ବାଘ ଟେକି ନବ। ହଁ ଆମର ସେଇ ଯୋଉ ମୁଁ କହିଲି ଯୋଉ ଭୋଗ ଭୋଗଟା ତିଆରି ହୁଏ ଆଖୁ ପାଖୁ ପକେଇକି ସେ ଭୋଗ ଯାହାବୀ ସବୁ ତିଆରି ହୋଇଇଥିବ ମାନେ ଖାଇବା ସନ୍ଧ୍ୟାବେଳ ପାଇଁ ମାନେ ଯେଉଁଟା ସନ୍ଧ୍ୟାରେ ରାତିରେ ପୂଜା ହବା ପାଇଁ ହେଇଥିବ ସବୁ ଆଗେ ନେଇକି ସେଠି ପୂଜା କରାହେବ। ସେଠି ପୂଜା କରିକି ତାକୁ ଦେଇ ଦେଇେଇକି ଆସିବେ ତାପରେ ଆସିଲେ ଘରେ ବଡ ବଡୁଆଙ୍କ ବା ଠାକୁରଙ୍କଠି ଇଶାଣ ଠି ଏମିତି ଲାଗି ଫାଗି ହବ। ସେଠୁ ନେଇକି ଯିବେ ସେ ଯୋଉ ଠାକୁରଙ୍କ ଇଏରେ ମାନେ‌ ବଡ ବଡ ଡାକା ପାଇଁ ଯୋଉ କାଉଁରିଆ କାଠି ସେ ଥିରେ ଇଏ ଲଗେଇକି ନେଇକି ଯିବେ ବଡ ଜେଟ ଥାନ୍ତି ଆମର ଡା ମାନେ ସେ ନେଇକି ଯିବେ ସେ ତାପରେ ଏଠି ଆମର ଡାକିବୁ ଆମର ଏଠି ଅଛି ଗୋ ଛି ସେଠି ସମସ୍ତେ ଆମର ସାଙ୍ଗ ହେଇକି ଆମ କୁଟୁମ୍ବ। ଡକା ହବ ତାପରେ ଆମେ ସେଇଠି ବସିକି ପିଠା ପିଠା ଖାଉ। ଆଉ ଖାଇକି ତାପରେ ସେଠି ବାଡ ଫାଡ ଫୁଟେଇକି ରାତିକୁ ଘରକୁ ଘରକୁ ଆସୁ ଆଉ ଏମିତି ପୁରା ଆମର।
ନା ଆମର ବି ସେଇଆ ହଉନି କିନ୍ତୁ ଆମର ଗୀଟେଇ ଯୋଉ ପିଠା ହୁଏ ତାକୁ ପୂଜା କର ନ୍ତି। ତାପରେ ଆମେ ନେଇକି ଆମେ ନେଇକି ସେମିତି କରୁ ଆଉ। ଗେଟେଇ। ପିଠାଟା ନର୍ମାଲି ସେଟା ହୁଏ କେମତି କହିଲ ଆମର ବିରି ଖାଲି ବିରି ଦେବୁ ତାକୁ ଟିକେ ଚୁନା ମିଶଥିବ ଅଳ୍ପ ଭାଗ ଚୁନା ମିଶଥିବ। ଚୁନା ମିଶିଲା ପରେ ତାକୁ ପାଣିରେ ଛଣା ହୁଏ। ମାନେ ପାଣି ରେ ଛଣା ହେଇକି ଯେମିତି ଆମର ଗଇଁଠି ପିଠା କରନ୍ତନ୍ତି ସେମିତି ଗେ
ହଁଁ ହଁ ଦିଦି ଗଇଁଠା ପିଠା ମୁଁ ଜାଣିଛି ଆମର ଏଇ ତାରିଣୀ ବେଳକୁ ନା ପୂଜା ହୁଏ ଗଇଁଠା ପିଠା ସେ କ୍ଷୀରରେ ଗଇଁଠା ହବ ତାକୁ ଛାଣିକି ତାକୁ କ୍ଷୀରରେ ପକେଇକି କି ନହେଲେ ଅଟକାଳି ଗୋଟେ ହୁଏ ସେ ତା ସହ ଦିଟାକ ସେ ଦିଟା କ ହେଇକି ପୂଜା‌ ପୂଜା କରାଜାଏ ଆ ଗେଟି ପିଠା ତାହେଲେ ମାନେ ସେମିତିଆ।
ହଁ ସେମିତି କି କିନ୍ତୁ କିନ୍ତୁ କି ସେ ଯୋଉ ପିଠା ଟା ଯୋଉ ଭାସୁଥିବ‌ ସେ ପିଠା ଟା ଯୋଉ ଗଟେଇଟା ବିରିରେ ହବ। ଆଉ ଗଇଁଠାରେ ହବ ଚୁନାରେ ଏଇଆ ଡିପରସେ ନଳେ ଆଉ ଆଉ ନହେଲେ ସେମ ଅଛି।
ଛୁଆଦିନେ।
ହଁ। ଏଇଆ ଆଉ, ଆମର ଏମିତି ଆମର ଅ ଗଇଁଠା ସେଟା ହୁଏ ଆମର କୁମାର ନା କୁମାର ପୁର୍ଣିମା କହିଲି ଅଗିରା ପୁର୍ଣିମା ବେଳକୁ ଆମର ହୁଏ। ଅଗ୍ନି ଉତ୍ସବ ବେଳକୁ ଆମର ଗଇଁଠା ପିଠାଟା ହୁଏ।
ନାଇଁ ଦିଦି ଆମର ଏଇ ତାରିଣୀ ହୁଏ ଯୋଉ ସେତିକି ବେଳେ ଆମର ଗଇଁଠା ପିଠା ହବ, ସେ ପୂଜା ହବ ଆଉ ବଡ ଘରର ବଡ। ସ୍ତ୍ରୀ ଲୋକ ଯୋଉମାନେ ତାଙ୍କ ପାଇଁ ବଡ ବଡ ବ୍ରତ ସେ ଯୋଉ ହାତରେ ପିନ୍ଧନ୍ତି ଦେଖିଥିବେ। ତାକୁ ପୂଜା ହବ ଆଉ ଛୋଟ ପିଲାଙ୍କ ପାଇଁ ତାରିଣୀ ପୂଜା ହବ ରେଡ କଲର ର ଆସେ ଗୋ । ସେ ଡୋର ଟାଇପ ର ତାକୁ ଆମେ ହାତରେ ଭିଡୁ ନହେଲେ ବେକରେ ବି ଲଗାନ୍ତି ଆଉ।
ଆଛା
ହଉ ଦିଦି ଟିକିଏ ରଖୁଛି।
ଆଜ୍ଞା ହଁ ହଁ ହଁ ହଁ ହଉ
ଶୁଭରାତ୍ରି।
ହଁ ଶୁଭରାତ୍ରୀ।